କଣ କରୁଥିଲେ?
ଏଇ ବସିଚି ଆଉ କଣ କରୁଚନ୍ତି?
ହଁ ମୁଁ ଏଇଠି ବସିଚି ଆଉ ଶୋଇକି ଉଠିଲି। ଆଉ ଟିକେ ଫୋନ୍ ଟା କରିଦିଏ କରିଦେଲି ଆଉ।
ହଁ
ଆଉ
ଆଉ ଆପଣ କୁଆଡେ କୁଆଡେ ସବୁ ବୁଲାବୁଲି ବୁଲାବୁଲି ହଁ ବୁଲାବୁଲି କରିଚି ଯେ ଆମେ ଯାଇଥିଲୁ କୁଆଡେ? ଆମେ ଯାଇଥିଲୁ ଇଏ କଲିକତା ଯାଇଥିଲୁ। ସେଠି ସବୁ ବୁଲାବୁଲି କରିକି ଆସୁଚୁ ଏବେ ଆଉ। କଲିକତା ଯୋଉ ଯାଇଥିଲୁ ସେଠି କଣ ହେଇଚିନା ଶୁଣନ୍ତୁ ଶୁଣନ୍ତୁ। ଏବେ ବସି ଶୁଣ କଲିକତା ଯାଇଥିଲୁ କୋଉଦିନ ଆମେ ଏବେ ଯୋଉ ସମର ଭେକେସନ ହେଇଥିଲା ବୁଝିଲେ କି ସେଥିରେ କଣ ହେ ହେଚିନା ଆମେ ଯାଇଥିଲୁ କଲିକତା
ହଁ।
କେବେ ଯାଇଥିଲୁ ଡେଟ୍ ତ ମେନେସନ୍ କରି ହବନି
ହଁ।
କ ନହେଲେ କରିଦେଇଥାନ୍ତି ଠିକ୍ ଅଛି ଆମ ବାହାରିଥିଲୁ ସେଇ ସାତଟାରେ ଆମର ବସ୍ ଥିଲା ସାତଟାରେ ବାହାରି ଗଲୁ ବସ୍ ରେ
ବାରଟାରେ ତାର କେତେ ନଅଟା ଖଣ୍ଡଳେ ସରି ନଅଟା ନୁହଁ ଏଗାରଟ ଟାଖଣ୍ଡା ବେଳେ ବସ୍ ରଖେ ହୋଟେଲ୍ ରେ ସେ ରଖେ କୋଉଜାଗାତ ମୁଁ ଜାଣିନି ସେ ହୋଟେଲ୍ କୋଉ ଜାଗାରେ କଣ ଠିକ୍ ଅଛି ନଅଟାରେ ରଖେ ସରି ଏଗାରଟାରେ ର ସେ ହୋଟେଲ୍ ରେ ତାପରେ ଏଗାଟାରୁ ନେଇକି ବାବୁଘାଟରେ ନେଇକି ଆମର ପହ ଞ୍ଚେକି ଚାରିଟା ପାଞ୍ଚଟା ପାଞ୍ଚଟା ଛଅଟା ପାଞ୍ଚ ପାଞ୍ଚଟାରୁ ଛଅଟା ଭିତରେ ନେଇକି ପହଞ୍ଚେଇ ଦିଏ।
ମାନେ ତମେ ଏତେ ଟାଇମ୍ ଯାଇଥିଲ କଲର୍ ବାଛିବାକୁ?
ହଁ ଗୋଟେ ରାତି ଲାଗେ ଟୋଟାଲି।
ମାନେ ଏବେ କଲିକତା କଲିକତା କାଇଁ ଯାଇଥିଲ ବୁଲିବାକୁ?
ଏବେ ଗୋଟେ ମନ ହେଲା ଆମର ସେଠି ରହନ୍ତି ସେଇଠିକି ମନେ ହେଲା ଗୋଟେ ପଳେଇଲୁ। ହେଲାକି ତାପରେ ଯାଇକି ପହଞ୍ଚିଲୁ ଛଅଟାରେ ପହଞ୍ଚିଲୁ ଛଅଟାରେ ପହଞ୍ଚିକି ପୁଣି ବାବୁଘାଟ୍ ରୁ ଆମ ଘର ଯୋଉଠି ଅ ସେଠି ଆମକୁ ଲାଗେ ଦି ଘଣ୍ଟା ହେଲାକି ଦି ଘଣ୍ଟା ଟ୍ରେନ୍ ରେ ବି ଯାଉଁ ସେଠୁ ଆଉ ତ କୋଉଥିରେ ଯାଇପାରିବୁନି ଟ୍ରେନେରେ ହିଁ ଯିବୁ
ଟ୍ରେନରେ ଗଲୁ ଟ୍ରେନରେ ଆଉ ଗୋଟେ କଣ ହେଇଚି ନା ଟ୍ରେନରେ ମୁଁ ଯାଇଚି ମୁଁ ନୂଆ ନୂଆ ଯାଇଚି ମୁଁ ଟ୍ରେନ୍ ରେ ତ ଯାଏନା ହେଲା କି
ହଁ।
ବାବା ମଁ ବାବା ଯିଏ କହିଲେ ସେ ଟ୍ରେନ୍ ବାଲଟି ଟ୍ରେନ୍ ଡ୍ରାଇଭରକୁ ପଚାରିଦେ ସେ କୁଆଡ଼େ ଯାଉଚି ସେ ତତେ କହିଦେବ ତୁ ସେଇ ହିସାବରେ ବସିବୁ ଟ୍ରେନ୍ ରେ ସେ ନୂଆ ମାନେ ସଙ୍ଗେ ସଙ୍ଗେ ଟ୍ରେନ୍ ଟା ଆସିକି ଲାଗିଲା ପ୍ଲାଟଫର୍ମ ରେ ଠିକ୍ ଅଛି। ଛାଡ଼ିଥାନ୍ତା ଛଅଟା ପନ୍ଦରରେ ହେଲାକିି ସଙ୍ଗେ ସଙ୍ଗେ ଆସିକି ଲାଗିଲା ଛଅଟା ଦଶ ପାଞ୍ଚ ମିନିଟ୍ ଭିତରେ ଛାଡ଼ି ଦେଇଥାନ୍ତା। ଠିକ୍ ଅଛି ମୁଁ ଯାଇକି ତାକୁ ପଚାରିଲି। ଏ ଅଙ୍କଲ ଅ ଟ୍ରେନ୍ ଟା କୋଉ ସାଇଟ୍ କି ଯିବ ମତେ ଗାଳି ଦେଲା ଠିକ୍ ଅଛି। ସେ ଭିକିଥିଲା ତାପରେ କଣ ହେଲା ନା ମୁଁ ଆଉ କିଛି କହିଲିନି ମୁଁ ପଳେଇଆଇଲି। ତାପରେ ବାବାଙ୍କୁ କଲ୍ ଲଗେଇଲି ମୁକଇନି ବାବା କଣ ଏଇଭଳିଆ ହେଇଚି ମତେ କଣ ବିଗୁଡୁଚି ସିଏ ବାବା କହିଲେ ହୋଉ ସେ ଟ୍ରେନେଟା ଥାଉ ଛାଡ଼ିଦେ ଆଉ ଗୋଟେ ଟ୍ରେନ୍ ଧ ଆଉ। ହେଲା ଆଉ ଥରେ ଯାଇକି ପଚାରିଲି ସେ ଆଉ ଜଣେ ଆଉ ଜଣେ ଡ୍ରାଇଭର ଆସିଥିଲା ଲୋକ ପାଇଲଟ ଯିଏ ସେ ଆସିଥିଲେ। ତାପରେ ସେ କହିଲେ କି ହଁ ଏଇ ଟ୍ରେନ ଟା ଯିବ ତାପରେ ସେଇ ଟ୍ରେନ ରେ ହିଁ ବସିକି ଆଇଲି। ଆଉ ଜଣେ ଯିଏ ସିନିୟର ସିଟିଜେନ୍ ଭଳିଆ ସେ ଯିଏ ଲୋକ ଥିଲେ ସିଏ ମତେ ଗାଳିଦେଲେ। ସଡ଼ନ୍ ମାନେ ସେ ସଡ଼ନ୍ ଆସିକି ବସିଛନ୍ତି ମୁଁ ତାଙ୍କୁ ଯାଇକି ପଚାରିଛି ହେଲା।
ହଁ।
ସେଇ ପାଇଁ ଗାଳିଦେଲେ ତାପରେ କଲିକତାରେ ଯାଇ ପହଞ୍ଚିଲି ସେ ଆଠଟା ଦଶ ପନ୍ଦର ହେଇଗଲା ଘରେ ଯାଇ ପହଞ୍ଚିଲା ବେଳକୁ।
ମାନେ ଟ୍ରେନ ଟ୍ରେନରେ ଯାଆନ୍ତି ନା ପ୍ଲେନରେ।
ଟ୍ରେନରେ ମୁଁ ଯାଇଥିଲି ହାଉଡାରୁ ଟ୍ରେନରେ ଗଲି ଆମ ଆମ ଆମ ବସା ଯୋଉଠି ଅଛି। ଠିକ୍ ଅଛି ସେଇଠି ଟ୍ରେନରେ ଗଲି। ତାପରେ ସେଠୁ ଟୋଟ ଧରିକି ପଳେଇଲି ଆମ ଘରକୁ ଠିକ୍ ଅଛି ଘରକୁ ଗଲା ତା ପରେ ସେଠୁ ତାପରେ ଖାଇ ପିଇ ଶୋଇଲି ଶୋଇକି ସନ୍ଧ୍ୟା ବେଳକୁ ବାହାରିଲି ମାର୍କେଟ।
ମାର୍କେଟ ରେ ଯାଇକି ଖାଇ ପିଇକି ବୁଲିବାଲି ଆସିଲା ବେଳକୁ ଆଠଟା।
ହଁ।
ତା ପରଦିନ ଗଲୁ ନିକୋ ପାର୍କ ଜାଣିଛନ୍ତି?
ହଁ ନା ଶୁଣିଛି ନା।
ଅ କଲିକତା ରେ ଗୋଟେ ଅଛି ନିକୋପାର୍କ ଠିକ୍ ଅଛି। ତାର ମାନେ ଭଲ ଏରିଆ କିଛି ଖରାପ ନୁହଁ ହେଲା କିି। ସେଠି ସେଠିକି ଗଲୁ ତାପରେ ମାନେ ଲାଇନ୍ ରେ ବି ଠିଆ ହେଲୁ। ସେଠି ବାବାଙ୍କର ଚିହ୍ନା ଅଛି ହେଲାକି। ସେ ସଙ୍ଗେ ସଙ୍ଗେ କରିଦେଲା ଟିକେଟ ସାଙ୍ଗେ ସାଙ୍ଗେ କରିଦେଲା ଆମେ ଗଲୁ ଭିତରକୁ।
ହଁ।
ଭିତରୁକୁ ଗଲୁ ଫାଷ୍ଟ ଦେଖିଲୁ ଦୋଳି। ସ୍କାଏ ସ୍କାଏ ଡ୍ରାଇଭର ନାହିଁ। ଆମର ସ୍କାଏ ସ୍କାଏ ଡାଇଭର ଯୋଉ ସେ ରେ ବସିଲୁ ବହୁତ୍ ମଜା ଆସିଲା ବୁଝିଲେ କି ଆଉ ଯୋଉ ଟ୍ରେନ ଯୋଉ ଗୋଟେ ହେଲା ହାଇ କଣ ସେ ଟ୍ରେନ୍ ନା ଟା ଗୋଟେ ମାନେ ହାଇ ରୁ ଯାଇକି ଲୋ କୁ ଡାଉନୁ କରିବ।
ହୁଁ ହୁଁ।
ଯୋଉ ରାମଡୋଳି ଭଳିଆ ଆସେନି ଯୋଉ ଯଜ୍ଞରେ ଯୋଉ ସବୁ ପଡେ ଆମର ଟ୍ରେନ୍ ଭଳିଆ ବୁଲେ।
ହଁ।
ସେଇଭଳିଆ ଟ୍ରେନ୍ କିନ୍ତୁ ସେ ଟିକେ ବଡ଼ ଆଉ ହେଲାକି। ମାନେ ସେ ଟ୍ରେନରେ ବସିଲୁ ବିଶ୍ୱାସ କରନ୍ତୁ। ପୁରା ମୁଣ୍ଡ ବୁଲେଇଲା ମାନେ ଏତେ ହାଇଟ ର ନେଇକି ତଳକୁ ଆଣିଲା ପୁର ଦି ଦି ଥର ହାଇଟ୍ ନେଇକି ତଳକୁ ଆଣିଲା ଏଳକୁ ପୁରା ପୁରା ମୁଣ୍ଡ ବୁଲଉଥାଏ।
ମୁଁ ପୁଣି ଫାଷ୍ଟ ର ଫାଷ୍ଟ ରେ ବସିଥାଏ ସେ ତଳୁକୁ ଅନେଇ ଦେଲା ବେଳକୁ ପୁରା ଦେହ କଣ ହେଇଯାଉଥାଏ।
ହଁ ହଁ।
ଏତେ ତଳକୁ ତାପରେ
ନା ବହୁତ କିଛି ବୁଲାବୁଲି ଏଞ୍ଜୟ କରିୁଛନ୍ତି ଆପଣ ଆଉ।
ହଉ ତାପରେ ଏ ସେଟା ସଇଲା ପରେ ଆମର ଆଉ ଗୋଟେ ଅଛି ମାନେ ୱାଟର ପାର୍କ ଅଛି। ସେଇଠି ତାରି ଭିତରେ।
ଅ ହଁ।
ୱାଟର ପାର୍କ ଅଛି ତାପରେ ସେଇଠୁ କହିଲା ପରେ ଶଇଲା ଆଉ ସେଇଠୁ ମଜା ସଇଲା ତାପରେ ରାତିରେ ଆଇଲୁ ରହିଲୁ ଆଉ।
ହେଲା କିି ଆଉ ଆପଣ କୋଉଠି ଯାଇକି ବୁଲୁଛନ୍ତି ମୁଁ ତ ଏତେ ଏକ୍ସପ୍ଲେନ କରିଦେିଲି ଆପଣ ଟିକେ କୁହନ୍ତୁ।
ନା ମୁଁ କଣ ମୁଁ ଏତ ବାହାର ବାହାରକୁ ବାହାରେ ଏତେ ଯାଇନି ମୁଁ ପାରାଦ୍ଵୀପ
ଆଜ୍ଞା।
ମୁଁ ପାରାଦୀପ ଯାଇଛି ସେଡେ ମାନେ ବହୁତ ଅଛି ସେଡେ ଗୋଟେ ସମୁଦ୍ର କୂଳ ଅଛି ସେଡେ ଦିଟା ନଈ ମାନେ ଗୋଟେ ଜାଗାରେ ମ ମି ମିଳି ଦେଖ ମିଳିତ ହେଇଛନ୍ତି ତିନିଟା ନଈ ତିନିଟା ନଈ ଗୋଟେ ସେଇ ସମୁଦ୍ରରେ ମିଳିତ ହେଇଚନ୍ତି ସେ ମାନେ ସେ ସିନେରୀ ଟା ଦେଖିଲେ ପୁରା ଉ ମାନେ ବଢିଆ ଲାଗିବ ମାନେ ସେଇଟି ପୁରା କ୍ଲିୟର ଦେଖାଯାଏ ଯେ ଦିଟା ନଈ ଦିଟା ନଈଁ ମିଶିଛନ୍ତି ଗୋଟେ ଜାଗାରେ। ତାପରେ ଏପଟେ ଉ ପାରଦ୍ୱୀପକୁ ଆସିଲେ ଦିଟା ସି ବିଚ ତ ସେଟା ଦେଖିଲୁ ତାପରେ ଗୋଟେ ଅଛି କଣ ଗୋଟେ ଭୂତ ବଙ୍ଗଳା ଟାଇପ ର ମାନେ ହେଟା ସୂନସାନ ଏରିଆ ଟା କିନ୍ତୁ ନା ଏ ବେସି ମାନେ ଫାଙ୍କା ହେଇଗଲାଣି ଏମିତି ଲୋକ ଅଛନ୍ତି ଯିବା ଆସିବା କରୁଛନ୍ତି ସେଠି ମାନେ କଣ ଟିକେ ମ୍ୟୁଜିୟମ ଟାଇପ ରୁ ସେଠ ଟିକେ ବୁଲାବୁଲି କରନ୍ତି ବହୁ ପ୍ରକାର ମାନେ କଣ ପ୍ରା ଚିହ୍ନ ଇଏ ସବୁ ଅଛି ମୂର୍ତ୍ତି ଫୁର୍ତ୍ତି ଆଉ ସବ ବହୁତ କିଛି ଜିନିଷ ଅଛି ଆଉ ଅ ଗୋଟେ ଆଉ କଣ ଆଉ ସେ ପାଳଦ୍ୱୀପରେ ସବୁ ପି ପି ଏଲ ଫି ପି ଏଲ୍ ଦେଖିଲୁ ବହୁତ ସାରା
ସେପରି କୋଉ କୋଉ ଜାଗା ବୁଲିବାକୁ ଏମିତି ଅଛି ଯେ ପୁରା ଭଲ ଭଲ ଜାଗା କି ହଁ ଏଇଟା ସବୁ ବୁଲିଲେ ଗୋଟେ ମଜା ଲାଗେ।
ଆ ସେ ସି ବିଚ ଅଛି ସେ ନା ସି ବିଚ ସାଇଡରେ ଲାଗିଛି ମୋର ମନେ ପଡୁନି ମ
ଆଚ୍ଛା ଆଚ୍ଛା ବହୁତ ବର୍ଷ ପ ତଳେ ଯାଇଥିଲେ ବୋଧେ ଆଜ୍ଞା। ନା ହୁଏ ହୁଏ ସେଇଭଳିଆ କାହିଁକି ନା ଆପଣ ମୁଁ ବି ଦେଖିଛି ମୁଁ ବି ଗୋଟେ ଜାଗା କହୁଛି କି ଆମର କାଲକାଟାରେ ଅଛି ସେ ଜାଗା ଟା। ଆମର ଜାଣିଥିବେ ଆପଣ ବି ଜାଣିଥିବେ କଣ ସେ ଜାଗା ନା ଟା ହଠାତ୍ ମନେ ପଡୁନି। କାଲକାଟାରେ
ଅ ହଁ।
ହୁଁ ହଠାତ ମନେ ପଡୁନି କଣ ସେ ଜାଗା ନାଁ ଟା ଆମର
ହଁ ଛାଡନ୍ତୁ ଆଉ ଆପଣ ମାନେ
ପଇଲେ ସାଟନ୍ କହିବି ଆଉ।
ଆଉ କଲିକତା ଛଡା ଆପଣ ଆଉ କୁଆଡେ କୁଆଡେ ବୁଲେଛନ୍ତି ଓଡିଶାରେ କଣ କଣ ବୁଲିଛନ୍ତି।
ଓଡିଶାର ଆମେ ବୁଲିଛୁ ପୁରୀ ବି ଯାଇଛୁ। ତାପରେ ଉଁମଁ ଚିଲିକା ଯାଇଛୁ। ତାପରେ ଆମେ ଯାଇ ଯଉଁ ଏଠିଁକି ଏଁ ପୁରୀ ଚିଲିକା କୋଣାର୍କ ତାପରେ ଆମର ଲିଙ୍ଗରାଜ ତାପରେ ଆମର ଏଠିଁକି ଯାଇଛନ୍ତି ଧବଳେଶ୍ଵର ଯାଇଛନ୍ତି।
ଓ ହୋ
ଧବଳେଶ୍ଵର ତାପରେ ଆମର ସେପଟ ସାଇଟିରେ ଅଛି ପଞ୍ଚଲିଙ୍ଗେଶ୍ଵର ଯାଇଛନ୍ତି?
ହଁ ମୁଁ ଯାଇଛି।
ହଁ ସେଠିଁ ଯାଏ। ଏହିସବୁ ଏବେ କିନ୍ତୁ ରଜରେ ଯାଇଥିଲୁ ଆମେ ରଜରେ ଆମେ ଯାଇଥିଲୁ କେତେ? ଏଁ ପୁଂ ପେଣ୍ଠ ଜାଣିଛନ୍ତି। ପେଣ୍ଠ ରାଜକନିକା ଭିତରକନିକା
ନାଇଁ ନାଇଁ ନାଇଁ ଭିତରକନିକା ନାଇଁ କଣ ଯେ ଆଉଁ କିଛି ଜାଣେନା। ଜାଣିନ? ଉଁ ହେଁ ହେଁ
ଭିତରକନିକା ସାଇଟ ରେ ପେଣ୍ଠ ରହେ ହେଲା କି
ହୁଁ ହୁଁ।
ସେଇଠିକି ଯାଇଥିଲୁ ରଜରେ ଆମେ ଯାଇଥିଲୁ ଫାଷ୍ଟ ରଜରେ ସେଇଠିକି ଯାଇଥିଲୁ। ସେକେଣ୍ଡ ରଜରେ ଘର ମାନେ ଘରେ ସବୁ ପୁରୀ ଯାଇଥିଲେ ମୁଁ ଯାଇନଥିଲି।
ଠିଁକ ଅଛି। ଆଉ ଆପଣ କୁଆଡେ କୁଆଡେ ବୁଲିଲେ କୁହନ୍ତୁ?
ଏଥର ମୁଁ ସେଇ ଏପଡେ ଗୋଟିଏ ପାଦ ଆଉଁ କାରଣ ଆଉ ଅଲଗା କେତେଟା ଜାଗା ଅଛି ଏପଟେର ଦେଖ ସେଇପଟର ଆଗା ବୁଲୁଥିବ ତାପରେ ଧର୍ତଣଗଡ ଧର୍ତଣଗଡ ପ୍ରାୟ ସେପଟରେ ସବୁ ମାନେ ଭେସିଲେଟ ଟାଇପ ର ଅଛି। ଫିଷ୍ଟି ଫିଷ୍ଟି କରୁ ସେଇଠି ବୁଲୁ ବୁଲାବୁଲି କରୁଛୁ। ମୁଁ ହେଡେ ବାହାରେ ମାନେ କୁଆଡେ ଯାଇନି। ଏଇ ପମ୍ପ ପାଖ ବୁଲୁଥିଲି ଆଉ। ନାଁ ସାଙ୍ଗ ବଣ ରେ ଥିଲେ। ଏଇଠି ଏନଜୟ ଫେଜୟେ କରିଥିଲୁ। ସବୁଦିନ ଦିନ ଯାକ ଖେଳି କ୍ରିକେଟ ଖେଳୁ ତାପରେ ଫ୍ରିଫାୟାର ଖେଳୁ ଏମିତି ହଉ ଏମିତି ଦିନ ପଳାଏ ହଉ ନାଁ କଣ ଆଗରୁ ଖେଳୁଥିଲି ମଝିରେ ଛାଡି ଦେଇଥିଲି।
ନାଁ ମୁଁ ଏବେ ମୁଁ ଏବେ ଖେଳୁଛି।
ହଁ ହଁ ମଁନା ସାଙ୍ଗ ଫାଙ୍ଗ ଆଇଥିଲେ ବୋଲି ନାଇଁ ନାଇଁ ମୁଁ ଛାଡି ଦେଇକି ଯିବା ମାନେ ମୁଁ ଖାଲି ଯାଇଥିଲି ଏ ସାଙ୍ଗ ମାନେ ହେଥିଲେ ତ ସେଇ ଆମକୁ କଣ ଟିକେ ଖେଳି ଦେଲି ଖେଳିବି ହେଲାନି କାରଣ ମୋ ବଉ ବର୍ଷ ହେଲାଣିି ଫୁଟବଲ ଛାଡି ଦେଇଛି ସେଥିପାଇଁ ମୁଁ ବି ଖେଳିଲିନି ସେମାନେ ସବୁ ଖେଳିଲେ। ଏ ପରମ୍ପରା ଆମେ ଚଳୁଥୁଲୁ ଆଉଁ।
ଆଚ୍ଛା। ଓ ହୋ। ତାହେଲେ ଭଲ ଭଲ ଭଲ। ନାଁ ମୁଁ ବି ଏତେ ଖେଳ। ନାଁ ମୁଁ ଏବେ ଏବେ ଖେଳୁଛି ଏତେ ବି ଖେଳେନି ମୁଁ। ମୁଁ ଏବେ ଏବେ ଆଗରୁ ଖେଳୁନଥିଲି। ଏବେ ଖେଳୁଛି ଏବେ
ଓ ହୋ।
ଏବେ ଖେଳୁଛି ଆଉ ନହେଲେ ମୁଁ ଆଗରୁ ଟୋଟାଲି ଖେଳେନି କିଛି।
ଓଁ ହଁ ଆପଣ ପ ଆଁ ହଉ ଠିକ ଅଛି ଆଉ।
ଏ ନାଇଁ ରୁହନ୍ତୁ। କଣ କରିବେ ଯାଇକି?
ହଁ ମୁଁ ଅଛି। ଅଫିସି ଯିବି ବୁଲିବାକୁ ଏମିତି ଆଁ ବୋଲି
ଠିକ ଅଛି ମୁଁ ବି ଯାଉଛି ମୁଁ ବି ଯାଉଛି ବ୍ୟାଗଗେଟ ଟିକେ ଯିବା। ଟିକେ ଖାଇ ପିଇକି ଆସିବା କଣ? ଆପଣ ବି ଯାଆନ୍ତୁ କୁଆେ କୋଉଠି ହଷ୍ଟେଲ ରେ ଅଛନ୍ତି ନା ବାହାରେ ଏବେ?
ମୁଁ ବାହାରେ ଅଛ।
ଆଚ୍ଛା ଠିକ୍ ଅଛି ଠିକ ଅଛି ଆପଣ ଯଦି ବାହାରେ ଅଛନ୍ତି ଯାଆନ୍ତୁ। ମୁ ବୁଲାବୁଲି କରି ଖାଇ ପିକି ଆସନ୍ତୁ ଆଉ ହଉ ଧନ୍ୟବାଦ ଏ ତେକ କଥା କହିଆରୁ ହୁଁ ହୁଁ।